ହଁ ନମସ୍କାର।
ନମସ୍କାର।
ଆଉ ଆପଣ ତରଳ ପଦାର୍ଥ କଣ ଜାଣିଛନ୍ତି କି?
ହଁ ତରଳ ପଦାର୍ଥ ଜାଣିଛି।
ମୁଁ କହୁଛି ଶୁଣୁନାହାନ୍ତି।
ଆ କୁହନ୍ତୁ।
ତରଳ ପଦାର୍ଥ କାହାକୁ କୁହାଯାଏ ଯେମିତି କିି ପାଣି ହଉ କିମ୍ବା କୌଣସି ପ୍ରକାର ଲିକୁଇଡ଼ ମାନେ ଇଏ ହଉ। ଆଉ କୋଉ କୋଉ କୋଉ ବୟସ ଯୋଉ ବର୍ଷା ପାଣି ହଉ କିମ୍ବା ଫ୍ରିଜ ପାଣି ହଉ। ମାନେ ଯୋଉରା ତରଲି ଯାଇଥିବ ସେଇରା କିନ୍ତୁ ତରଳ ପଦାର୍ଥ କୁହାଯାଏ ଆଉ କୋଉ ପ୍ରକାର ଫଳରେ ପାଣି ଥାଏ ଆପଣ ଜାଣିଛନ୍ତି କି?
କଉ ପ୍ରକାର ଫଳରେ ପାଣି ଥାଏ।
ଶୁଣନ୍ତୁ ଯେମିତି ହଉ ତରଭୁଜ ହଉ ଅମୃତ ଯୋଉ ସରି ତରଭୁଜ। ଆଉ କାକୁଡି। ଆଉ ଆଉ କଣ ଅ
ନାଉ ନାଉ।
ସେଉ ହେଉ। କିମ୍ବା ଯୋଉ କରମଙ୍ଗା ହଉ ଏଇଭଳିଆ ଜିନିଷ। ଫଳରେ ଅଧିକ ମାତ୍ରାରେ ପାଣି ଦେଖାଯାଏ ବୁଝିଲ।
ହଁ।
ଆଉ ଆପଣ କଣ ଜାଣିଛନ୍ତି କହୁନାହାନ୍ତି।
ଆଜ୍ଞା ଆପଣ ବେଲ ବେଲ ଗଛ ଜାଣିଛନ୍ତି ବେଲ ଗଛ। ହଁ ସେ ବେଲ ଗଛରେ ଯୋଉ ବେଲ ପଳେ ତାକୁ ଆପଣ ଯଦି ପାଣିରେ ଗୋଳେଇକି ପିଇବେ ବୁଝିଲେ କି
ଆଜ୍ଞା।
ଯଦି ଆପଣ ପାଣିିରେ ଗୋଲେଇକି ପିଇବେ ପେଟ ସଫା ରହିବ। ପେଟ ଥଣ୍ଡା ରହିବ ଆଉ ବେଲକୁ ସେମିତି ବି ଖାଇ ହବ ବୁଝିଲେକି।
ଆଜ୍ଞା।
ହଁ ବେଲକୁ ସେମିତି ଖାଇ ହବ। ଆଉ ବିଭିନ୍ନ ପ୍ରକାର ସାମଗ୍ରୀ ପକେଇକି ଯେପରିକି ନଡିଆ ହଁ କଦଳୀ ସେଉ ଅଙ୍ଗରୁ
ଆଜ୍ଞା।
ଦହି ଏସବୁ ପକେଇକି ବେଲ ପଣା କରାଯାଏ ବେଲ ପଣା କରିକି ଆପଣ ଖାଇପାରିବେ।
କହୁନାହାନ୍ତି କୁହନ୍ତୁ? ହ୍ୟାଲୋ ହଁ ପଣା କରାଯାଏ ତାପରେ
ପଣା କରିକି ପିଅନ୍ତି।
ଆଜ୍ଞା।
ହୁଁ ଆଉ ଆପଣ ଆପଣ କଣ ଜାଣିଛନ୍ତି ବେଲ ବିଷୟରେ କହୁନାହାନ୍ତି?
ଶୁଣନ୍ତୁ ବେଲ ଗୋଟେ ଏମିତିଆ ପ ଜିନିଷ ଭଗବାନଙ୍କ ଶିବଙ୍କର ଯୋଉ ବେଲ ପତ୍ର ପତ୍ର ତାର ପତ୍ର ଭଗବାନଙ୍କ ଶିବଙ୍କର ମୁଣ୍ଡରେ ଲଖାଯାଏ। ବୁଝିପାଇଲେ? ପ୍ରତି ସୋମବାରେ ଶହେ ସାତଟି ନା ସାତଟି କି ଶହେ ସାତଟି ବୁଝିଲେ?
ହୁଁ।
ବେଲ ପତ୍ର ନେଇକି ଉ ଶିବଙ୍କୁ ଅର୍ପଣ କଲେ ମନକାମନା ପୂରଣ ହୁଏ କଥାରେ କୁହନ୍ତି ଲୋକ। ବୁଝିଲେ ଆଉ ସେ ବେଲକୁ ମାନେ ପଣା କରି ପିଇଲେ ବାବା ଭାଙ୍ଗିକିନା ପଟେଇକି ଖାଇଲେ ଖାଲି ପଣା କରିବା ତ ଅଲଗା କଥା ଖାଲି ଖାଇଲେ ଯୋଉ ଝାଡା ବା ଝାଡା କ୍ଲିୟର ହୁଏ ଯୋଉ ପେଟ ଖଟା ପେଟ ରୋଗ ଯୋଉ ଥାଏ ତାର ସମସ୍ୟା ଦୂର ହୁଏ ବୁଝିଲେ?
ବୁଝିପାରୁଛନ୍ତି ନାଁ ହଁ। ଏମିତି ହେଲା କଥା ଆଉ ପିଜୁଳି ଗୋଟେ ଫଳ ଏମିତିଆ ଗୋଟେ ପିଜୁଳି ଗୋଟେ ଫଳ ଅଛି ଜାଣିଥିବେ?
ହୁଁ ହୁଁ ପିଜୁଳି ଗୁଆ ଭା ଗୁଆ ଭା।
ହଁ ଆପଣଙ୍କ ବାରିରେ ଅଛିି ପା?
ହୁଁ ହୁଁ ଆମ ବାରି ରେ ଅଛି ଵା।
ଶୁଣ ପିଜୁଳି ଗୋଟେ ଫଳ ଏମିତିଆ ତା ଦେ କାଲସିୟମ ଥାଏ ଅଧିକ ମାତ୍ରାରେ।
ବୁଝିଲେ ନାଁ?
ହୁଁ ହୁଁ ହୁଁ।
ତାକୁ ଖାଇଲେ କାଲସିୟମ ଥାଏ। ଆଉ ଯଦି ଆପଣଙ୍କର ପତଳା ଝାଡା ହଉଥିବ ଯଦି ବିଜୁଳିର ପତ୍ର ଯୋଉ ଅଛି ପତ୍ର ବୁଝିଲ ନା ତାକୁ ଚୋବେଇକିନା ଯଦି ପାଞ୍ଚ ଛଅଟା ଆପଣ ଖାଇ ଦଉଛନ୍ତି ବୁଝିଲ ଦି ଟାଇମ କରିକି। ଆପଣ ଦେଖିବେ ଗୋଟେ ଆୟୁର୍ବେଦିକ ଟାଇପ ର ପତ୍ର ଏମିତିଆ କାମ ଦଉଛି ତାକୁ ଖାଇଦେବେ ଆପଣଙ୍କ ପତଳା ଝାଡା ଯୋଉ ହଉଥିବ ବନ୍ଦ କରିଦେବ ବୁଝିଲ। ଆଉ ହବନି ଆଉ
ହୁଁ।
ଆପଣଙ୍କ ପାଖରେ ସଜନା ଶାଗ ଗୋଟେ ଅଛି ସଜନା ଶାଗ ଅ ସଜନା ଶାଗ ଗୋଟେ ଏମିତିଆ ପତ୍ର ତାକୁ ବାଟିକି ପିଇବା ଦ୍ଵାରା ବୁଝିଲେ?
ହୁଁ।
ବୁଝିପାରୁଛନ୍ତି ନା ବାଟି କି ପିଇଲେ ବାଟିକି ପିଇଲେ ଆପଣ ଯୋଉ ଡାଇବେ ଟିସ୍ ହଉଛି ଡାଇବେଟିସ୍ ଯଉ କହୁଛନ୍ତି ରୋଗଟା ବୁଝିପାରିଲେ ନା ସେଇ ରୋଗଟା ମାନେ କମ କରିବାର ତାର ଅଧିକ ମାତ୍ରାରେ ଶ କ୍ତି ଥାଏ ମାନେ ସଜନା ପତ୍ର ଯୋଉଟା ବୁଝିଲ? ଆଉ ତା ଯୋଉ ଛୁଇଁ ଟା ଯୋଉ ଇଏ ହୁଏ ଛୁଇଁ ଆପଣ ଖାଇଥିବେ ଦେଖିବେ ତର କାରୀ ହଉ କିମ୍ବା ଭଜା ହଉ ଆପଣ ଖାଇଥିବେ ଛୁଇଁଟା ସେ ଛୁଇଁଟା ଯୋଉ ଭୋଉତ ମାତ୍ରାରେ କାଲସିୟମ ତା ଦେହରେ ଥାଏ। ମାନେ ହାଡ଼ ଯଦି ଭାଙ୍ଗି ଯାଇଥିବ ତାକୁ ଯୋଡିବାରେ ତାର ବହୁତ ଉପକାରିତା ରହିଛି।
ଓହୋ।
ତାକୁ ଆପଣ ତରକାରୀ କିମ୍ବା ଭାଜିକି ଖାଇଲେ ବହୁତ ମାତ୍ରାରେ କ୍ୟାଲସିୟମ ଥାଏ ତା ଧେରେ।
ଗୋଟେ ଗେଣ୍ଡୁ ଗଛ ବିଷୟରେ ଜାଣିଛନ୍ତି ଗେଣ୍ଡୁ ଗଛ?
ଆଜ୍ଞା ଆଜ୍ଞା।
ହା ହଁ ଗେଣ୍ଡୁ ଫୁଲ ଗେଣ୍ଡୁ ଫୁଲ ପୂଜା ହୁଏ। ହଁ ହଁ ସେ ସେ ଗେଣ୍ଡୁ ପତ୍ରକୁ ବାଟିକି ଆଉ ଯୋଉ ଘା ଫା ଯୋଉ ହେଇଯାଏ ନା ଯୋଉଠି କହିବ ଗୋଡ ଫାଟା କୋଉଠି କଟି କାଟି ଗଲା। କି କଣ ହେଲା ବୁଝିଲେକି ସେ ଗେଣ୍ଡୁ ଗେଣ୍ଡୁ ଗେଣ୍ଡୁ ଫୁଲରେ ସେ ଯୋଉ ପ ତ୍ର ଗୁଡାକୁ ସବୁ ବାଟିକି ଟିକେ ଲଗାନ୍ତି। ଲ ଲଗେଇଲେ ସେଠି ସେ ଜାଗାରେ କଣ ହବ କହିଲେ? ସେ ଘା ଟା ଶୁଖିବ ଧୀରେ ଧୀରେ ବହୁତ ଶୀଘ୍ର ଟିକେ ପଡିବ କିନ୍ତୁ ବହୁତ ଶୀଘ୍ର ଶୁଖିବ ବୁଝିଲେ।
ଓହୋ।
ହୁଁ
ଆଉ ମୁଁ ଶୁଣିଛି କୁଆଡେ ସେ ଗେଣ୍ଡୁ ପତ୍ର ଯଦି ଆପଣଙ୍କର କାନ ବଥା ହଉଥିବ ବୁଝିଲ ନା?
ହୁଁ।
କାନ ବଥା ଯଦି ହଉଥିବ କାନରେ କୁଆଡେ ତାକୁ ବାଟିକି ଜଡା ତେଲ ସହିତ ପକେଇଲେ ବୁଝିଲେ ନା? ଗରମ କରି ଟିକେ ହାଲକା ଉଷୁମୁ କାନରେ ପକେଇଲେ କାନ ବିନ୍ଧା ଟିକେ କମିଥାଏ ବଥା କମିଥାଏ କୁଆଡେ ମୁଁ ଶୁଣିଛି। ଆପଣ ଜାଣିଛନ୍ତି କି?
ହୁଁ ହୁଁ ଶୁଣିଥିଲି ଶୁଣିଥିଲି।
ଉଁ ଆଉ ଗେଣ୍ଡୁ ଫୁଲରେ।
ଶୁଣୁନାହାନ୍ତି ମୋ କଥା ଆଗେ ଶୁଣ ଆପଣ ଜାଣି ଛନ୍ତି ଆମ ଭାରତରେ ଇ ଏଇଟି ଫାଇବ୍ ପେଟ୍ରୋଲ ଆସିବ ବୋଲି। ଇଥେନଲ୍ ଏଇଟି ଫାଇବ ରହିବ। ଆଉ ଫିଫ୍ଟି ପ ଆଉ ଫିପ୍ଟିନ ପରସେଣ୍ଟ ତେଲ ରହିବ।
ଆଜ୍ଞା।
ଜାଣିଛନ୍ତି କି ଆପଣ।
ଆ ନା ଜାଣିନାହାନ୍ତି ଆପଣ କହୁନାହାନ୍ତି କଁ ଏ ବିଷୟରେ ଜାଣିଛନ୍ତି ଯଦି ଧ୍ୟାନ ଆପଣଙ୍କର ଅଛି ଯଦି।
ହୁଁ ଆରେ ସେଥେରେ ଆମର ଦି ହଜାର ତେଇଶି ମଡେଲ ଯୋଉ ଗାଡି। ଦି ହଜାର ତେଇଶ ମଡେଲ ଯୋଉ ଗାଡି ସେ ଗାଡି। ତଳୁକୁ ଯୋଉ ଗାଡି ଗୁରା ଥିବ ଦି ହଜାରେ। ବାଇଶି, କୋଡିଏ, କି ଏକୋଇଶ ସିଏ ଯାହା ବି ହଉ ବୁଝିଲେ କି। ସେ ଗାଡି ଗୁରା ରଷ୍ଟ ହେଇଯିବ ବୁଝିଲେ କାହିଁକି ନା ଆଖୁ ରସ ଗରା ମିଶୁଛି ତା ଧୀଏରେ।
ଆଖୁ ରସ ଦେହ ପାଇଁ ଭାରି ସୁସ୍ଥକାର ତାକୁ ପିଇଲେ ପେଟ ଥଣ୍ଡା ରୁହେ।
ତାକୁ ପେଟ୍ରୋଲ ଭିତରେ ମିଶେଇ ପିଉନ।
ନା ନା ସେ ପିଇଲେ ଥଣ୍ଡା ରୁହେ ପେଟ।
ହୁଁ ପିିଇଲେ ତ ପେଟ ଥଣ୍ଡା ହୁଁ ହୁଁ। ଆଉ ସିଆ ସେଆ। ସେଇ ଆଖୁ ରସ ଟା ଆମର। ଇଥେନଲ୍ ଟା ଯୋଉଟା କୁହାଯାଏ ସେଇଟାରେ ମିଶିଛି ବୁଝିଲେ କି ପେଟ୍ରୋଲ ସାଙ୍ଗରେ ସେ ଆଖୁ ରସ ଟା। ମିଶିଛି ମିଶି ତ ସାଇଲାଣି ଆଉ ବାହାର ଦେ ତମର ଦିଲ୍ଲୀ ଫିଲି ଆଡେ ସିଆଡେ ସବୁ ଲାଗୁ ହେଇଗଲାଣି କେବଳ ଆମ ଏଇଠି ଲାଗୁ ହେଇନି ଆଉ।
ଓ ହୋ ହୋ ହୋ। ତାହେଲେ ଆଖୁ ଗଛ ଅଧିକ ମାତ୍ରାରେ ଉତ୍ପାଦନ କରା ହବ ଏ
ହଁ ହଁ ଉତ୍ତେଜନା କରାହବ ତାପରେ ପାଣି ଫାଣି ଏଥର ଯୋଉ। ଉଁ ସେଥେରେ ପାଣି ବହୁତ ଲିଟର ମାନେ ଗୋଟେ ଲିଟର ଆଖୁ ଇଏରେ। ମିନିମମ୍ ଲାଗୁଛି ତିନି ଚାରି ଲିଟର ପାଣି ଲାଗୁଛି ବୁଝିଲେକି।
ଓହୋ।
ସେ ଇଥେନଲ୍ କୁ ତିଆରି କରିବା ପାଇଁ।
ଓ ହୋ।
ହୁଁ।
ତ ତାହେଲେ ପେଟ୍ରୋଲ ଆଉ କିଛି ଏତେ ଦରକାର ନାହିଁ ନାଇଁ କି।
ପେଟ୍ରୋଲ ଦରକାର ନାଇଁ କାଇଁ ପେଟ୍ରୋଲ ବା ଦରକାର।
ଦରକାରେ ଯେ। କିନ୍ତୁ ଅଧିକ ମାତ୍ରାରେ ଯୋଉ ୟୁଜ କ ଲୋକମାନେ ବ୍ୟବହାର କରୁଥିଲେ। ସେଇଟା କମିଯିବ ନାଇଁ କି।
ସେମିତି କାଇଁ କମିଯିବ ସେଇଟା ବଢିବ ବା। ପେଟ୍ରୋଲ ମାତ୍ରା ଟା ବଢିବ ହୁଁ ପେଟ୍ରୋଲ ପେଟ୍ରୋଲ ଯୋଉଟା। କିଏ କମିଲା ପେଟ୍ରୋଲ ରେଟ ଜମା କମିବନି ପେଟ୍ରୋଲ ରେଟ ଯେତିକି ଥିଲା ହେତିକି। ବୁଝିଲେ କି ପେଟ୍ରୋଲ ରେଟ ଓଲଟି ବଢିବ। ଆଉ ଇ ଇ ଏଇଟି ଫାଇଭ୍ ଯୋଉ ତେଲ ଆଉଛି। ସେଇଟା ହଉଛି ଏଇଟିଭ ପଞ୍ଛାଅଶି ଟଙ୍କାରେ ଲିଟେର ତେଲ ଦବ ବୁଝିଲେ କି। ଲିଟେରେ ତେଲ ତା ଦେହରେ ତ ଖାଲି ଆଖୁ ରସ ପଇଛି।
ହୁଁ
ନାଇଣ୍ଟି ପରସେଣ୍ଟ ଆଖୁର ଆଖୁ ରସ ପଇଛି ଆଉ ତାଦିରେ ଗାଡି ଚାଲିବ ନା ଆଉ କଣ ହବ କେଜାଣି ଗାଡ଼ିର ମାଇଲେଜ ଦବନି
ହୁଁ
ଯୋଉ ଗାଡି ପୂର୍ବ ଗାଡି ପଚାଶ ଷାଠିଏ ମାଇଲେଜ ଦେଖଉଥିଲା ସେ ଦେଖେଇବ ତିରିଶ ଚାଳିଶି ଏମିତି ମାଇଲେଜ ଦେଖିବୁ ଆଉ ଗାଡି ଚଲେଇବୁ କଣ
ଆଜ୍ଞା
ହୁଁ ଏ ଏଇ ସବୁ ଆମ ଦେଶରେ ଭଲ ଆପଣ ଆକୁ ଭଲ କହୁଛନ୍ତି ହାଲୋ
କହୁନାହାନ୍ତି
ଆପଣ ଆକୁ ଭଲ କହୁଛନ୍ତି।
ଭଲ ନୁହେଁ ଆପଣ ଆପଣଙ୍କ ମତରେ କଣ କହୁନାହାନ୍ତି।
ମୋ ମତରେ ଏସବୁ ବହୁତ ଖରାପ
ମୋ ମତରେ ବି ସେଇ ଖରାପ ଯେ କିନ୍ତୁ କିଛି ମାତ୍ରାରେ ଭଲ
କିଛି ମାତ୍ରାରେ କେମିତି ଭଲ ହେଲା ଆପଣ ଯେମିତି କହିବେ କଣ ଭଲ ହେଲା ସମ୍ପୂର୍ଣ୍ଣ ଭୁଲ ସମ୍ପୂର୍ଣ୍ଣ ଏ ଏଇଟା ହଉଛି ସମ୍ପୂର୍ଣ୍ଣ ଭୁଲ କଥା ବୁଝିଲେ କି
ଓହୋ ଆଜ୍ଞା
ଏଇଟା ଏଇଟା ଗାଡି ଆମର ଖରାପ ହେଇଯିବ ବୁଝିଲେ
ଓହୋ ଗାଡି ଇଞ୍ଜିିନ୍ ଖରାପ ହେଇଯାଇପାରେ ନା ଗାଡି ଇଞ୍ଜିିନ୍ ଉପରେ ପ୍ରଭାବ ପଡିପାରେ
ହୁଁ ଇଞ୍ଜିିନ୍ ଖରାପ ହେଇଯିବ ଆଉ ତାପରେ ଗାଡି ପେଟ୍ରୋଲ ପମ୍ପ ଇ ସରି ପେଟ୍ରୋଲ ଟାଙ୍କିର ସେ ଯୋଉ ଟାଙ୍କି ଭିତର ଗୁଡ଼ା ସବୁ ରଷ୍ଟ ହେଇଯିବ ବୁଝିଲେ
ଓହୋ ଟାଙ୍କି ଭିତରେ ରଷ୍ଟ ହେଇ ଟାଙ୍କି ଫୁଟେଇ ଦେଇପାରେ ଆଉ ନା
ହୁଁ
ଓ ହୋ ଏମିତିଆ କଥା ତାହେଲେ ନାଇଁ
ହୁଁ ହୁଁ ହୁଁ ଏମିତିଆ ଆଉ ଏମିତି ବହୁତ କିଛି ବି ଅଛି ଯୋଉଥିରେ ଗାଡି ଖରାପ ବି ହବ କିଛି ସଜାଡ଼ି ଯୋଡ଼ି ହବନି ଆଉ ଯୋଉଟା ଏମିତି ବହୁତ କିଛି ଅଛି ଗାଡି ଖରାପ ହେଇଯିବ
ମୁଁ ଶୁଣିଥିଲି ଗୋଟେ ପାଣି ବ୍ୟବହାର କରିକି ଗାଡି ଯାନବାହାନ ଚଳେଇ ହେଇ ପାରିବ।
ଚଲେଇ ହେଇ ହୁଁ ଚଲେଇ ହେଇପାରିବ କିନ୍ତୁ ଟିକେ ଟେକ୍ନୋଲୋଜିକାଲ ମାଇଣ୍ଡ ଦରକାର ତା ପାଇଁ ଆଉ
ଓହୋ
ହଉ ଆପଣ କଣ କରୁଛନ୍ତି କରନ୍ତୁ ମୁଁ ଯାଉଛି ଖାଇବି ବୁଝିଲେ କି ଆମକୁ ଡାକିଲେ
ହେଲୋ ଆପଣ ରୁହନ୍ତୁ ଶୁଣୁ ଶୁଣନ୍ତୁ ଶୁଣନ୍ତୁ ଆପଣ ରୁହନ୍ତୁ ଗୋଟେ କାମ ଅଛି ମୁଁ ଆପଣଙ୍କୁ ପଛେ କଲ କରୁଛି।
ହଉ ହଉ ହୁଁ ହୁଁ